ହ୍ୟାଲୋ।
ଆଜ୍ଞା।
ଭାଇ କଣ କରୁଛ କି?
ବସିଚି ଘରେ ଆଉ ଆପଣ ହଁ। ଖାଇ ସାରିଲେଣି? ଆପଣ କଣ କରୁଛନ୍ତି?
ନାଇଁ ମୁଁ ଏଇ ବସିଛି ଟିକେ ଆଉ ପିଣ୍ଡାରେ ଗଡ ପଡ ହଉଛି ଆଉ।
ଗରମ କେମିତିଆ ହଉଛି?
କଣ କହିଲେ?
ଗରମ ଗରମ।
ହଁ ଗରମ ସେମିତି ହଉଛି ଆଉ।
ଗରମ କେମିତି ଲାଗୁଛି?
ହଁ ଗରମ ସେମିତି ହଉଚି ଆଉ।
ହୁଁ ହୁଁ ଆଉ ଖାଇ ସାରିଲେଣି?
ହଁ ଟିକେ ଲାଛା ପରଟା ଅ ଅ ହେଇଥିଲା ଆମର। ମଟନ୍ କଷା ଟିକେ ଖାଇଛି ଆଉ।
ହଁ ଆଉ କୋଉଠୁ ବସିଛନ୍ତି ଏବେ ଆପଣ?
ପିଣ୍ଡା ରେ ଟିକେ ଗଡ ପଡ ହୋଉଛି ଆଉ।
ହଁ ସମସ୍ତେ ଶୋଇଲେଣି ଘରେ।
ହଁ ଘରେ ସବୁ ଶୋଇପଡ଼ିଲେଣି।
ଆଉ କଣ ଖବର କୁହ?
ନାଇଁ ଏଇଆ ଆଉ ନା ମ ମୁଁ କଣ କହୁଥିଲି ଆଉ ତମ ସିଆଡେ ଚାଷ ଚାଷ ହେଉଛି ପା ଆଖୁ ଚାଷ।
ଆଜ୍ଞା ଚାଷ ହଉଛି।
ହୁଁ ଆପଣ ଦଉନାହାନ୍ତି ମୋତେ ହୁଁ ଗୋଟେ ଏ ଟ୍ରକରେ ଗୋଟେ ଗୋଟେ ଫୁଲ୍ ଦେଉନାହାନ୍ତି ଆପଣ ଆଖୁ।
ଆମର କେମିତି ନେବେ ଆମର ଆମର ହିସାବ ଅଛି ସବୁ କେଜି ହିସାବ ରେ ଆମର ବିକ୍ରି ହଉଛି।
ଆଚ୍ଛା କେଜିି ହିସାବ ରେ ହଉଛି।
ହଁ।
ଇଲୋ ବା।
କେଜି ତିରିଶ ଟଙ୍କା।
ଆଛା ମତେ ଆପଣ ଦଉନାହାନ୍ତି ଗୋଟେ
ଆପଣ କେତେ କେଜି ନେବେ?
ମ ମୋତେ ପାଞ୍ଚ ପାଞ୍ଚଶ ତ ଟନ ଦେଉନାହାଁନ୍ତି ମୋତେ ଆଖୁ।
ସାତ ଟନ ଏବେ ତ ହେଇପାରିବନି। ଆପଣ ଆର ଉଇକ ଆର ଆର ୱିକରେ ଦେଖିବା। ଏବେ ଯେତିକି ହବ ସେତିକି ନେଇଯାଆନ୍ତୁ ଏବେ ହେଇଯିବ ପଚାଶ ଷାଠିଏ କେ ଜି।
ଓହୋ ଆପଣ ଗୋଟେ କାମ କରନ୍ତୁ ଆପଣ ଗାଁର ସମସ୍ତ ଚାଷୀମାନଙ୍କ ସହିତ କଥାବାର୍ତ୍ତା କରି ଆପଣ ମୋତେ ଜଣାନ୍ତୁ ଗୋଟେ ଗୋଟେ ସେ ମାସ ଆପଣଙ୍କୁ ମୁଁ ଟାଇମ୍ ଦେଉଛି। ଆପଣ ଟିକେ ମତେ ଜଣନ୍ତୁ ବୁଝିଲେ।
ଆଉ ଆପଣଙ୍କ ଆଡେ ତ ଛତୁ ଚାଷ ହଉଛି।
ହଁ।
ଛତୁ ଚାଷ କିପରି ଆମେ କରିବା ସେ ବିଷୟ ଟିକେ ଆପଣ କୋଉ କହିଲେ ଗୋଟି ଭଲ ହୁଅନ୍ତା।
ଆଜ୍ଞା
ବ ଛତୁ କେମିତି ଆମେ ଲଗେଇ ପାରିବା ଚାଷ କରିପାରିବା। ତ ଆପଣ ଟିକେ କହିଲେ ଭଲ ହୁଅନ୍ତା।
ନା ଆମ ସେ କଥା ଛାଡ ଆଉ ତମ ସେ ବଣଜ ଇଞଜିନିୟରିଂ କରୁଥିଲା କଣ ହେଲା ତାର?
ହଁ ତାର ହେଇଗଲାଣି ଆଉ ହେଇଯିବ ଆଉ। ଆଉ ଏଜାମ ଅଛି ତର ଆଉ ଦୁଇ ମାସ ରହିଲା।
ଆଛା ସେ ଚାକିରି ପାଇନି ଚାକିରି ପାଇନି।
ନାଇଁ ଚାକିରି ହେଇନି ହେଇଯିବ ଆଉ।
ହୁଁ ଆଉ ସେଠା କୋଆଟେ ପଢା ପଢି କରୁନି ଆଉ ଏ ଧୂମପାନ କରୁଛି।
ନାଇଁ ଧୂମପାନ ସେ କରୁନି ସିଏ ଏବେ ଭଲ ପିଲା ହେଇଗଲାଣି ଆଗରୁ ଯାହା କରିବା କଥା କରୁଥିଲା। ଏବେ ପିଲା ହେଇଗଲାଣି।
ହଁ ତାର ବ୍ୟାଗ୍ ପରେ ବ୍ୟାଗ୍ ଲାଗୁଛି କଲେଜରେ।
ନାଇଁ ଏଥର ଠିକ ହବ। ଆଗରୁ ସେ ଯାହା ହବା କଥା ହେଇଯାଇଥିଲା ତ ଏବେ ଠିକ ଠ ହବ ତ ଦୁଇ ମାସରେ ଏଜାମ ଆଉ ତାର।
ଆଚ୍ଛା।
ହଁ ଛଅ ମାସ ଭିତରେ ସବୁ କିଛି ରେଜଲଟ ଆସି ଯାଇଥିବ ସବୁ କିଛି।
ହଁ ନାମ ମୁଁ କଣ କହୁଥିଲି କି ଆଉ ବାଦା ଚୁଙ୍ଗୁଡ଼ି ବେସର ତମେ ଖାଇଛ?
ଆଜ୍ଞା ଖାାଇଛି।
ଖାଇଛନ୍ତି? ଆଚ୍ଛା ଆପଣ ପାରାଦ୍ୱୀପରେ ଶୁଖୁଆ ଖାଇଚନ୍ତି?
ପରାଦୀପ?
ପାରାଦୀପର ଶୁକୁଆ।
ପାରାଦପ ର ଶୁଖୁଆ ମୁଁ ଖାଇନି। ଆଚୁଆଲି ଶୁଖୁଆ ମୁଁ ଖାଏନି ସେ ଟିକେ ମତେ ଟିକେ ଭଲ ଲାଗେନି ମୋର ଗ୍ୟାସ ହେଇଯାଏ ପେଟ।
ଆଛା ଆମର ପାରା ପାରା ଆମର ପାରାଦିପରେ ତ ସୁ କୁହାହଉଛି ଫେମସ୍ ଆଉ ପ୍ରସିଦ୍ଧ ଆଉ।
ହଁ ପାରାଦୀପରେ ସୁଖୁଆ ଫେମସ।
ହଁ ଆମର ତୁଳସୀ ଆମେ ଥରେ ଗୋଟେ ଥର କାମ କରୁ ଫାଷ୍ଟର ସେ ମଝି ରଜ ଦିନ
ହ।
ଆମେ ପାଞ୍ଚ ଜଣ ସାଙ୍ଗ କଥାବାର୍ତ୍ତା ହେଲୁ, ଆମେ କୁଆଡେ଼ ଟିକେ ଉଲିଆକୁ ଯିବା। ଆଉ ବୁଲିବାକୁ ଯିବୁ ବୋଲି କି ଦି ଜଣ ସାଙ୍ଗ ଅଗ ମୋଡ଼ିଲେ। ଆଉ ସେ ଯାଇ ହେଲାନି। ଆମେ ତିନି ଜଣ ସାଙ୍ଗ କଷ୍ଟେ ମଷ୍ଟେ ବାହାରିଲୁ। ହୁଁ ହଁ। ବାହାରିଲୁ ବୋଲି, ଆମେ ପ୍ରଥମେ ଗଲୁ ପାରାଦ୍ୱୀପ ଗଲୁ।
ପାରାଦୀପ ଗଲେ ଆପଣ କୋଉଠି କି ଯାଇଥିଲେ ପାରାଦୀପ୍?
ଆମେ ଆମେ ଚାରିଶହ ଟଙ୍କା ଟି ତେଲ ପକେଇଲୁ।
ଆଜ୍ଞା।
ପାରାଦ୍ୱୀପରେ ସେ ଯଉ ଗୋପବନ୍ଧୁ ବିଚ ନା କଣ ସେଟା?
ହଁ ଗୋପବନ୍ଧୁ ବୀଚ
ଠିକ୍ ଗଲୁ ଟିକେ ବୁଲିଲୁ ଆଉ ବ ବୋର୍ଡ଼ ଟିକେ ଦେଖିଲୁ। ଆସିଲୁ ଗୋରଖନାଥ ଗଲୁ ଗୋରଖନାଥ ବୁଲିଲୁ ଗୋରଖନାଥ ଭିଡ଼ ଭିଡ଼ କରଲି ଯେ ଗୁପଚୁପ ବାଲା ତାକୁଟିକେ ଦେଖା ସା ତାକୁଟିକେ ଦେଖା ସାକ୍ଷତ କଲୁ।
ସେ ଦେଖିଲା ଆପଣଙ୍କୁ କଣ କହିଲା ସେ?
ନାଇଁ ଯେ କହିବ କଣ। ଆଉ ଫଟ ମଟ ଟିକେ ତା ସହିତ ଉଠେଇବୁ କହିଲା ଆସ ଉଠେଇବ। ଆଉ ଉଠେଇଲୁ ଆଉ ଏଠିକି ଟିକେ ଗଲୁ କଉଠିକି କହିଲ ଆମର ର ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା।
କେନ୍ଦ୍ରାପଡ଼ା।
ହଁ ସେଠିକି ଆମେ ଟିକେ ଗଲୁ।
ତୁଳସୀ କ୍ଷେତ୍ର କେନ୍ଦ୍ରପଡ଼ା ଆଁ।
ଆଁ ସେଠିକି ଟିକେ ଆମେ ଗଲୁ।
ସେଠିକାର ପରିବେଶ କେମିତି କଣ?
ହଁ ସେଠିକାର ଲୋକ ବହୁ ଶୃଙ୍ଖଳିତ। ଆଉ ଶିବଣ୍ଡଙ୍କରର ପ୍ରଥମତଃ ଆଚରଣ ଆଚାର ଏବଂ ବ୍ୟବହାର। ବହୁତ୍ ବଢ଼ିଆ ପୁରା ମନକୁ ଛୁଇଁଗଲା ଭଳିିଆ।
ଆଜ୍ଞା।
ହଁ ଆଉ ତାଙ୍କର ସିଏ ସେଠି ଖଡା ଦିନ ପାଇଁ ଆଉ ଗୋଟେ ଶ୍ରବତ୍ ଟେ ଦଉଚନ୍ତି।
ଆଜ୍ଞା।
ଶ୍ରବତ ଆଜ୍ଞା ମୁଁ କଣ କହିବି ଆପଣଙ୍କୁ। ମନକୁ ଛୁଇଁଲା ଭଳିଆ ସ୍ରବତ।
ଫ୍ରି ରେ ଦଉଚି।
ହଁ ହଁ ସେ ମାଗଣାରେ ଦେଉଚନ୍ତି ଆଉ ସେଠୁ କଣ ହେଲା ନା ଆମେ ସେଠିକି ଗଲୁ ସେଠି ଯାଇ ସର୍ବତଟି ପିଇଲୁ ସର୍ବତଟି ଦହି ଏବଂ ଲଙ୍କା ଗୁଣ୍ଡ। ଏବଂ ପାଣି କିଛି ମିଶା ଯାଇଚି। ଆଉ ଆମର ପୁଦିନା ପତ୍ର, କଞ୍ଚା ଲଙ୍କା ଆଉ ଛେଚା ହେଇ ପଡିଚି।
ଆଜ୍ଞା।
ହଁ ଜଲ ଜିରା ପଡ଼ିଚି। ଆଜ୍ଞା ସ୍ରବତଟି ପୁରା ମନ ଭରିଗଲା, ଆତ୍ମାକୁ ପୁରା ସ୍ପଷ୍ଟ କରିଗଲା। ହଁ ବହୁତ ବଢ଼ିଆ ଲାଗିଲା ଶ୍ରବତଟା। ଆପଣ ଗୋଟେ ଥର ଯାଆନ୍ତୁ, ବୁଲିିବାଲି ଆସିବେ ଭଲମନ୍ଦ
ଆଜ୍ଞା।
ଜି ଜୀବନ କାଲିକି ନାହିଁ, କଣ ଆଉ ଆମେ ଘରେ ବସିଲେ ହବ? କଣ ସବୁଆଡ଼େ ଯିବେନା ବୁଲିବାକୁ ଆଉ।
ଆଜ୍ଞା।
ହଁ। ଆଉ ଆପଣ କଣ କହୁନାହାନ୍ତି।
ତାପରେ ଆପଣ ଯାଇଚନ୍ତି ଆମର ଛତିଆ ବଟ ଆପଣ ଯାଇଚନ୍ତି।
ହଁ ଛତିଆବଟ ଆମର ତ ଜଗନ୍ନାଥଙ୍କ ଧାମ।
ଜଗନ୍ନାଥ
ଅହଁ ବହୁତ ବହୁତ ବହୁତ ପୂର୍ବର ସେ ମନ୍ଦିର। ପ୍ରାୟ ହଁ ବହୁତ ପ୍ରାୟ କାଳ କାଳ ବର୍ଷ ଧରି ସେ ମନ୍ଦିରଟି ସ୍ଥାପିତ ହେଲାଣି। ବହୁ ଲୋକ ମ ର ବହୁ ଲୋକମାନଙ୍କର ଆଗମନରେ ମନ୍ଦିରଟି ଧୀରେ ଧୀରେ ବିକଶିତ ଏବଂ ଭଲଠୁ ଅଧିକ ଭଲ ହେବାରେ ଲାଗିଚି।
ଆଜ୍ଞା।
ଯା ହଉ ମୁଁ ଧନ୍ୟବାଦ ଦେବି ସେ ମନ୍ଦିରର କର୍ମଚାରୀମାନଙ୍କୁ ଯୋଉମାନେ ସକାଳୁ ରା
ଦୁଇଶ ଦୁଇଶହ ବର୍ଷ ତଳର ମନ୍ଦିର ସିଏ।
ଆଚ୍ଛା ଦୁଇଶହ ବର୍ଷ ତଳର ମନ୍ଦିର ମାନେ ଆମ ପିଢ଼ି ଆମ ପିଢ଼ିର ପିଢ଼ିରେ ସେ ମନ୍ଦିର ପ୍ରତିଷ୍ଠା ହେଇଥିଲା।
ପ୍ରତିଷ୍ଠା ହେଇଥିଲା।
ହଁ।
ଆପଣ ଜାଣିଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିର ବିଷୟରେ?
ହଁ କୋଣାର୍କ ସୂର୍ଯ୍ୟ ମନ୍ଦିର ଆମର ଧରମା ମୁଣ୍ଡି ମାରିଥିଲା ଆଉ ସେଟାକୁ ଆଉ କିଏ ବା ନ ଜାଣିଛି। ବୀରପୁରୁଷ ଧରମା ମୁଣ୍ଡି ମାରି ଥିଲା ତାକୁ।
କୋଣାର୍କ ସୂର୍ଯ୍ୟ ମନ୍ଦିରଟି ଆମର ଗୋଟେ ରଥ ମାନେ ଯେମିତି ଶ୍ରୀ ମହାବାବୁଙ୍କର ଯେମିତି ରଥ ତ ସିଏ ବି ସେମତି ଗୋଟେ ରଥଟିଏ। ସେଟା ରଥ ଆକାରର ସେ ମନ୍ଦିରଟି।
ସେ ମନ୍ଦିରର ପ୍ରାୟତଃ ବଡ ବଡ କାରିଗରୀ ଆଉ
ପୂର୍ବ ପୂର୍ବ କାଳରେ ସେ ମନ୍ଦିରଟି ନିର୍ମାଣ କରାଯାଇଥିଲା। ଉଁ ରାଜା ନରସିଂହ ଦେବତାଙ୍କୁ ନିର୍ମାଣ କରିଥିଲେ। ତ ସେ ମନ୍ଦିରଟି ଆମର ଚୁମ୍ବକୀୟ।
ହସନି ହସ
ଚୁମ୍ବକୀୟ ଶକ୍ତି ଦ୍ଵାରା ସେ ମନ୍ଦିରଟି ଆମର ରଖାଯାଇଥିଲା ଠାକୁର ଏମିତି ମଝିରେ ଏମିତି ଝୁଲନ୍ତି ଚୁମ୍ବକ ଶକ୍ତିରେ। ତ କିଛି ଦିନ ପରେ ଇଂରାଜୀ ମାନେ ସେ ମନ୍ଦିରରୁ
ହଁ ହଉ ଦିଅ ଛାଡ ନା ମ ମୁଁ କଣ କହୁ ଥିଲି କି ଆଉ ତମ ଆଡ଼େ ବାଲି ମିଳୁଛି ନା? ବାଲି ମିଳୁଛି ନା ତମ ଆଡେ?
ହଁ ବାଲି ମିଳୁଛି।
ବାଲି ତ ବାଲି ନା ଆମ ଆମର ଆମ ଆଡ଼େ ବାଲି ମିଳୁନି ଆଉ ବହୁତ ଧଡ଼ପଗଡ଼ କରୁଛନ୍ତି।
ଆପଣ କେତେ ଟ୍ରିପ୍ ନେବେ ବାଲି?
ମୋର ଦରକାର ଥିଲା ଦି ତିନି ହାଇବା ଦର କାର ଥିଲା ମୋର ଆଉ ନା ମ ସେଇଠି ଭୁବନେଶ୍ୱରରେ ସେ ପଟିଆ ପଟେ ଟିକ
ହାଇବା ଗୋଟେ ଆଠ ପାଞ୍ଚ ହଜାର ଟଙ୍କା ପଡିଯିବ।
ଆଛା ହାଇବା ପାଞ୍ଚ ହଜାର ଟଙ୍କା ପଡିବ ତାହେଲେ ତ ଆପଣଙ୍କୁ ସେଇଟା ବହୁତ ବ ଶସ୍ତା ବାଲି।
ହାଇବ ପାଞ୍ଚ ହଜାର।
ଆଛା ଆମ ଆଡେ ହାଇବା ଆଡ଼େ ଆମ ଆଡେ ପ୍ରାୟତଃ ଆଠ ହଜାର ଖଣ୍ଡେ ପଡି ଯାଉଛି ହାଇବା ଦଶ ହଜାରେ।
ଆପଣ କେତେ ଟାଇମ୍ ନେବେ ମୁଁ ପାଞ୍ଚରେ ଫାଇନାଲ କରିକି ଦେଇଦେବି ଆପଣଙ୍କୁ।
ଆଚ୍ଛା ମୋତେ ଗୋଟେ କାମ କରିବେ ଆପଣ ଏଇ ଯୋଉ ଗତ ବାଇଶ ତାରିଖ କିମ୍ବା ଅଠେଇଶ ତାରିଖ ଭିତରେ ଆପଣ ମତେ ଦେଇପାରିବେ? ହଁ ମୋର ଛାତ ପଡ଼ିବାରେ ଅଛି ଦି ତାରିଖରେ ହେଲା।
ଆପଣ କେତେ ଟ୍ରିପ ନେବେ କୁହନ୍ତୁ?
ଆପଣ ଆପଣ ଗୋଟେ କାମ କରନ୍ତୁ ଆପଣ ତିନି ଟ୍ରିପ୍ ଦିଅନ୍ତୁ। ଆଉ ସେ ମିସ୍ତ୍ରୀ ଟା ଟିକେ ବ୍ୟସ୍ତ ରହୁଛି ଏବେ କାମ ଟିକେ ସ୍ଲୋ ଚାଲିଛି ପ୍ରାୟ ତ ସେ ଘୋଷାରି ଘୁଷରି ଅଠେଇଶ ତାରିଖ ଭିତରେ କାମଟି ସମ୍ପୂର୍ଣ୍ଣ କରିଦେବେ ସିଏ।
ଆଜ୍ଞା ଠିକ ଅଛି ମୁଁ ଆପଣଙ୍କୁ ଆପଣଙ୍କୁ କୁ କରିଦଉଛି ଆଉ।
ଆଜ୍ଞା ଆପଣ ରଖିପାରନ୍ତି ଆଜ୍ଞା।